ହ୍ୟାଲୋ। ଭୟସ ଆସୁଛି?
ହଁ ଭଏସ
କଣ କରୁଚ?
ଏଇ ଖାଇକି ଜଷ୍ଟ
କଣ କଣ ଖାଇଛ?
ଆଜି ଖେଚେଡି କି ମଟର ତରକାରୀ। କଣ ଖାଇଲ?
ଖେଚେଡି ମୁଁ ଏଇ ପକୁଡି ଟିକେ ଆଉ ଟିକେ ହଉଥିଲା ଆଳୁଚିପ୍ସ ଆଉ ପୁରୀ
ହଁ ହବ ଆଉ?
ଏତିିକି।
ଘରେ ସମସ୍ତେ?
ହଁ ଘରେ ସମସ୍ତେ ଖାଇକି ଶୋଇଲେଣି। ତମର?
ହଁ ଶୋଇଲେଣି ଖାଇକି ଆଉ।
ଓହୋ ଆଉ କଣ କୁହ?
କାଲି କୁଆଡେ ଯିବ?
କାଲି କୁଆଡେ ନାହିଁ। କାଲି ଛୁଟି ଅଛି।
ଓହୋ।
ଆ କୁଆଡେ ଯିବା ବୁଲି ନା କଣ?
କୁଆଡ଼େକୁ କହିବ ଯଦି ବୁଲିଯିବା।
ତଥାପି ତୁମେ କେଉ କେଉ ଜାଗା ବୁଲିଚ?
ଉଁ -ଉଁ ମାଲକାନଗିରି, ସୋନପୁର, ଅନୁଗୁଳ
ମାଲକାନଗିରିରେ କଣ କଣ ଅଛି?
ମାଲକାନାଗିରୀରେ ଅଛି ଆମର ମୋର ମନେ ନାହିଁ କଣ କଣ ଅଛି।
ଆ ସୋନପୁରରେ?
ସୋନପୁରରେ ମେଟାକାନୀ ମନ୍ଦିର ଅଛି।
ହଁ।
ଆଉ ବିନକା ମନ୍ଦିର
ହଁ।
ଆଉ ସମ୍ବଲପୁର ଗଲା ବେଳକୁ ଯୋଉ ବାଟରେ ଆମର ହୁମା ଧୁମା ପଡେ।
ହଁ।
ଏଗୁରା ସବୁ ଆଉ।
ସବୁ ଦେଖିକି ଆସିଛ ନା?
ହୁଁ।
ତୁମେ ବହୁତ ଜାଗା ତାହେଲେ ବୁଲି ଦେଇଚ?
ହଁ ଏମିତି ବୁଲା ହଉଛି ଆଉ।
ହଉ ଆଉ। ଆଉ ଘରେ କେହି ଯାଇନାହାନ୍ତି ବୁଲି ଆକୁ? ନାଇଁ ମୁଁ କୁଆଡେ ବୁଲିବି ଆମ ଗରିବ ଲୋକ କୁଆଡେ ଯାଇକି ବୁଲିବୁ।
କଁ
ଆଉ
ଘରେ ସବୁ ପୁୁରୀ ଯାଇଥିଲେ ଏବେ।
ଘରେ ସବୁ ପୁରୀ ଯାଇଥେଲେ
ହୁଁ
ପୁରୀରେ କଣ କଣ ଅଛି?
ପୁରୀରେ ଜଗନ୍ନାଥ ମନ୍ଦିର ଅଛି, କଣ ଅଛି?
ଆଉ
ତାପରେ କୋଣାର୍କ, ସେପଟେ ଭୁବନେଶ୍ଵରରେ ଧଉଳି ଖଣ୍ଡଗିରି, ଉଦୟଗିରି
ହୁଁ।
ଆମେ ଭୋଜି କଲୁ ସେଠୁ, ଉମ୍ ଏଠି ରାମଚଣ୍ଡିରେ ଭୋଜି କଲୁ
କୋଉଠି ଭୋଜି କଲ?
ରାମଚଣ୍ଡୀରେ।
ରାମଚଣ୍ଡୀରେ ଭୋଜି କଲ? କଅଁ କଅଁ ହେ ସେଠି ତ ଆଇଁଷ ହୁଏ, କଅଁ ଆଇଁଷ କରିଥିଲ?
ହଁ, ଆଇଁଷ ହେଇଥିଲା
କଣ? ମାଛ ନା ଚି
ଚିକେନ୍ ଚିକେନ ହେଇଥିଲା। ଚିକେନ, ଛତୁ ଭଜା ଭାତ, ଡାଲି, ସାଲଟ୍, ହୁଁ ହୁଁ।
ଆଚ୍ଛା, ଆଚ୍ଛା।
ସେଟା ସେ ଡିସ୍ ପିସ୍ ସବୁ ଭ-ଭଡାରେ ମିଳୁଛି ଆଉ।
ଏସବୁ ଭଡ଼ାରେ ମିଳିଯାଉଛି ନା? କେତେ କଣ ନଉଚି?
ସେଇ ଆଇଟମ୍ ହିସାବରେ ତମେ ଯାହା ଯାହା ଆଇଟମ ଆଣିବ, ସେଇ ହିସାବରେ ପାଲ ଫାଲ ସବୁ ରେଟ ଅଲଗା, ରାସନ ଜିନିଷ ବି ସେଇଠି ମିଳି ଯାଉଛି।
ସବୁ ସେଇଠି ମିଳୁଛି ନା? ଆ ଚାଲ ତାହେଲେ ଆମେ କୋଉଦିନ ଗୋଟେ ଯିବା?
କୋଉଦିନ ଯଦି କହିବ ଗୋଟେ ଯିବ ବୋଲି ଆଉ, ଫ୍ୟାମିଲି ସହିତ ମିଶିକି ଆଉ।
ଆଉ ରଜରେ କୋଉଦିନ କୁଆଡେ କିଛି ଯାଇନ ବୁଲିବା ପାଇଁ?
ରଜରେ ନୟାଗଡ଼ ଯାଇଥିଲୁ ବୁଲିଆକୁ। ଏଇ ସାତ ଆଠ ଦିନ ହେଲା ଖାଲି ବୁଲା ହଉଛି।
ନୟାଗଡ ଯାଇଥିଲ ନା? ନୟାଗଡରେ ରାମ ମନ୍ଦିର ଅଥ
ହୁଁ।
ପାହାଡ ଉପରେ, ବହୁତୁ ବୁଲାଣି କିନ୍ତୁ।
ବାଙ୍କ ଗୁରା ଆଉଁ।
ହଁ। ଆଉ ରଜର ପିଠା ପିଠା କିଛି ଖାଇନ?
ରଜରେ ତ ମେନ୍ ଆମର ପୋଡା ପିଠା ହୁଏ ଫେମସ, ଆଉ କଣ?
ପୋଡ ପିଠା, ଖାଇଚ କେବେ?
କଣ କଇଲ?
ପୋଡ଼ ପିଠା କେବେ ଖାଇଛ, ନା ନାହିଁ?
ରଜକୁ ହୁଏ ପରା।
ହଁ ପୋଡ ପିଠା ଖାଇଛ ନା ନାଇଁ?
ହଁ, ଖାଇଚି ବା।
ଖାଇଛ। ନଡ଼ିଆ ଫଡିଆ ପଡିକି ବଢିଆ ଲାଗିବ ନା?
ହୁଁ। ତମ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା, ବୋଉ, ଭାଇ, ଭଉଣୀ ସାନଭାଇ, ଭଉଣୀ, ଆଉ ମୋ ସ୍ତ୍ରୀ, ମୋ ପୁଅ ସମସ୍ତେ ଅଛନ୍ତି, ଭଉଣୀ ଦି ଜଣଙ୍କ ବାହାଘର ସଇଲାଣି ଆଉ ସାନ ଭାଇଟେ ଖାଲି ଅଛି ଆଉ।
ଓହୋ ତମ ପୁଅ ନା କଣ?
ଆମ ପୁଅ ନା ରୋହନ୍।
ଓ କଣ କରଛି ସିଏ ଏବେ?
ହଁ ସେ ମୋବାଇଲ୍ ଦେଖୁଥିଲା।
ଉ, ହୁଁ।
ଆଉ ତମର ବାହାଘର ଫାହାଘର ସଇଲାଣି ନା ନାଇଁ ତମର ବାହାଘର ଫହାଘର ସଇଲାଣି?
ନାଇଁ ମ ସରିନି।
ଆଉ।
ନାଇଁ ହେଇନୁ।
ଆ ଆଗୁ ବାହାଘର ହବା ମାନେ କିଛି ଠିକ୍ ଠାକ୍ ହେଲା ନା ନାଇଁ?
ହଁ ଏବେ ଚାଲିଛି ଘରେ ଖୋଜୁଛନ୍ତି ଠିକ୍ ଠାକ୍ ହେଇନି କୋଉଠି ଆଉ।
ଆଉ ତମେ ଭାଇ ଭଉଣୀ କେତେ ଜଣ?
ଆମେ ଭାଇ ଭଉଣୀ ତିନି ଜଣ।
ତିନି ଜଣ ନାଇଁ କି?
ହୁଁ। ମୁଁ ମଝିଆ ଭଉଣୀ ବଡ ସେ ମ୍ୟାରେଜ କରୁଛନ୍ତି। ଆଉ ସାନ ଭାଇ ଅଛି ଆଉ ହୁଁ।
ଆଉ ସାନ ଭାଇ କଣ କରନ୍ତି?
ସାନ ଭାଇ ଇଞ୍ଜିନିୟର ଅଛି ହେନ୍ଦୋଳରେ।
ଆଚ୍ଛା ହିନ୍ଦୋଳରେ ଇଞ୍ଜିନିୟର ନାଇଁ କି।
ଆଉ ଘରେ ବାପା କଣ କରନ୍ତି?
ବାପା ସ୍କୁଲ୍ ସେଣ୍ଟ୍ରାଲଲ୍ ସ୍କୁଲ ରେ ଅଛନ୍ତି।
ଜବ୍ କରନ୍ତି ନାଇଁ କି?
ହୁଁ।
ଆଉ ମମି ତ ହାଉସ୍ ୱାଇଫ୍ ଆଉ।
ହଁ, ହଁ ଗୋଟେ ଚା।
ଆଚ୍ଛା ହଉ, ଆଉ। ତମେ ତାହେଲେ କୋଉଠି ରହୁଛ ଗାଁ ରେ ନା ନାଇଁ କୋଉଠି?
ମୁଁ ମାମୁ ଘରେ ରହୁଛି ତରବାରେ।
ମାମଁ ଘରେ ରହୁଛ?
ହୁଁ।
ଆଚ୍ଛା ଆଚ୍ଛା। ଓଁ ହୋ ଆଉ ମାମୁଁ, ମାଇଁ ରୋଷେଇ କରିସାରିଲେଣି ନାଇଁ?
ସରିଲାଣି ସେ ମାମୁ ପୁଅ ଟା ଏସ୍ ସିବି ରେ ମେଡିକାଲ ରେ ପଢୁଛି ତ ତାକୁ ଯାଇଥିଲି ଆଜି ଆଣିବାକୁ।
ହଁ।
ଅଛି ଆଉ ଟିକେ ପରେ ଡାକିଲେ ଏକାଠି ସାଙ୍ଗ ହେଇ ଖାଇବୁ ଆଉ।
ଆଉ ତମେ ଖାଇନ ତାହେଲେ ଏ ପର୍ଯ୍ୟନ୍ତ।
ନାଇଁ ଖାଇନୁ ଏ ପନ୍ତ।
ଖାଇବୁ ଆଉ।
ହୁଁ। ଯାଇଥିଲି ଟିକେ ଢେଙ୍କାନାଳ ଯାଇଥିଲୁ ତ ଏଇନୁକା ଆସୁଛି ଆଉ। ଏ ଟିକେ ମାର୍କେଟିଂ ଥିଲା ଯାଇଥିଲି ଯେ ଏଇନୁକୁ ଆସୁଛୁ ଖାଇବୁ ଆଉ।
ମାର୍କେଟରୁ କଣ କଣ କିଣିଲ?
କି ଲୁଗୁ କ ଖାଇବାକୁ ଯାଇଥିଲୁ ଭେଜ ବିରିୟାନୀ।
ହଁ ବିରିୟାନୀ ଖାଇବା ପାଇଁ ମାର୍କେଟ ଆସିଥିଲ?
ଆମର ପାଖରେ ଏଇଠି ମାର୍କେଟେ।
ଆଛା ମାନେ କଣ ମାର୍କେଟରେ ଭଲ ଭେଜ ବିରିୟାନୀ ମିଳେ ନାହିଁ?
ଏଠି ମିଳେ ମନସୁନ ପ୍ଲାଜା ରେ ଭଲ ଭେଜ ବିରିୟାନୀ ମିଳେ।
ଆଛା ଆଜି ତ ଗୁରୁବାରେ।
ହୁଁ ହୁଁ ତମ ଘର ଟା କୋଉଠି କାଇଁ କହିଲନି ତ?
ନାଇଁ ଶୁଣ ମୋ କଥାଟା ତମେ ଏତେ ଏମିତି ହେଲେ ହବ।
କୁହ ହଁ।
ହୁଁ ଆ ତମ କୋଉ ଯାଏ କଣ ପଢାପଢି କଲ?
ମୋର ଗ୍ରାଜୁଏସନ୍ ସରିଛି।
ଗ୍ରାଜୁଏସନ ସରିଛି ନା ଆ ଚାକିରି ପାଇଁ ଟ୍ରାଏ କଲନି।
ଚାକିରି ପାଇଁ ଟ୍ରାଏ କରାହଉଛି ଯେ ଚାକିରି ତ ହଉନି ଗଭର୍ମେଣ୍ଟ ଚାକିରି ଆଉ କଣ କରିବା।
ଗଭର୍ଣମେଣ୍ଟ ଚାକିରି ହଉନି ନା ଏଁ ତମେ ଟ୍ରାଏ କରିଥାନ୍ତ ନା ଆଉ।
ତମେ କଣ କରୁଛ?
ମୁଁ ତ ଇଏ ମୁଁ ପାଠ ପଢି କିଛି ହେଲାନି ମୁଁ ଶେଷରେ ଡ୍ରାଇଭିଂ କରୁଛି ଆଉ।
ଓ ହୋ କୋଉଠି କୋଉ ଗାଡି ଚଲୋଉଛ?
ଏଇ ଆଗ ଚଲୋଉଥିଲି ଯେସିିବି ଫେସି ବି ସବୁ ଚଲୋଉଥିଲି।
ହୁଁ।
ତାପରେ ଆମର ଟାଟା ପ୍ଲା ପ୍ଲାଣ୍ଟରେ ଥିଲି।
ହୁଁ।
ସେଇଟା ଗୋଡ ଭାଙ୍ଗି ଗଲା ଗାଡି ଆକ୍ସିଡେଣ୍ଟରେ।
ହୁଁ।
ତାପରେ ଆସିକି ଘରେ ବସ। ଥିଲି ଦି ବର୍ଷ ଭଳିଆ ତାପରେ ଆଠୁ ପୁଣି ଗୋଟେ ଛୋଟ। ଛୋଟ ଗାଡି ଏବେ ଚଲୋଉଛି ଆଉ ଏ ବର୍ଷ ପାଖ ପାାଖି ଆଉ। ଗୋଟେ ଗାଁ ପାଖରେ ଗୋଟେ ମାଲିକ ଘର ଚଲୋଉଛି ଆଉ ଘର ପାଖରେ ଆଉ।
ହୁଁ ହୁଁ।
ଆଗ ତ ଥିଲି ଯେ ଜଣଙ୍କ ପାଖରେ ସେ ପଇସା ପତ୍ର ଦେଲାନି ମୋର।
କଣ କହିଲ?
ଆଗ ଜଣଙ୍କ ପାଖରେ ଥିଲି ଯେ ସେ ପଇସା ପତ୍ର ମୋର କିଛି ଦେଲେନି।
ହଉ ତାର ଡ୍ୟୁଟି କଲ ଯୋଉ ପଇସା ଦେଲାନି?
ନାଇଁ ଲକ୍ଷେ କୋଡିଏ ହଜାର ଭଳିଆ ଦେଲାନି ମୋର।
ଅ ହ
ତାପରେ ଏଠୁ ଘରେ ବସିଥିଲି ଆଉ ଏ ସାନ ଭାଇ ଏଠୁ ଗୋଟେ ଛୋଟ ଗାଡି କିଣିଲି। ସିଏଆଡୁ କହିଲେ ଭାଇ ତମେ ତ ଘରେ ବସିଛ ଆଉ ଚଲ। ମୁଁ ଆଡେ ତାଙ୍କର ଗୋଟେ ଚଲେଇଲି ରହିଗଲି ତାଙ୍କ ପାଖରେ ଆଉ। ତାଙ୍କ ପାଖରେ ଏବେ ଚଲୋଉଛି ଅଫିସ ଗଲେ ଡ୍ୟୁଟି କେସ୍ କଲେ ଆଉ କଣ ହବ? ହୁ ବଁ ସ୍ବର୍ଗକୁ ନିଶୁଣି ନାହିଁ କି ବଡ ଲୋକଙ୍କୁ ଉତ୍ତର ନାହିଁ। ବଡ ବଡିଆ ଲୋକଙ୍କୁ କେସ୍ କଲେ ଆମେ ପାରିବା ଆମେ ତ ଖଟିଲେ ଖାଇବା ନା।
ହଁ।
ଆମେ ଆଉ କେସ୍ କରିକି କଣ ପଇସା ଆଣିପାରିବୁ? ସେଥିପାଇଁ ଚୁପ୍ ହୋଇକି ରହିଲେ ଆଉ ଗୋଟେ ସାନ ଭାଇର ଗୋଟେ ଗାଡ଼ିଟା ଚଲାଉଛି ଆଉ। ଅଫିସିଆଲ ଡ୍ୟୁଟି ଯାଉଛି, ଦିନ ଦଶଟାରେ କିଛି କାମ ନାହିଁ।
ଅଫିସିଆଲୀ ଗାଡି କୋଉଠି ଲାଗିଛି କି?
ହଁ, ଆମର ନ୍ୟାସନାଲ ହାଇୱେ ରେ ଲାଗିଛି ଗାଡି।
ହୁଁ ହୁଁ।
ଯାଉଛି, ସେଟା ଏଠୁ ଖାଲି ଖାଇକିନା, ଏଠୁ ଶୋଇବା କଥା। ସନ୍ଧ୍ୟା ସାତଟା ବାଜିଲୋରୁ ଉଠିକିନି ଆସୁଛି ଆଉ, ହଁ।
ଭଲ ଡ୍ୟୁଟି ତମର ଆଉ।
ହଁ, ଆଉ କଣ କରିବା?
ହଁ, ଏମନ୍ତି ଆଉ। ହଉ ହଉ ଭାଇ, ରଖୁଛି ତାହେଲେ ମୁଁ।
ହଁ ହଁ।
ହଉ।